ହ୍ୟାଲୋ ହଁ ଶୁବ ଶୁଭୁଚି ଶୁଭୁଚି।
କଣ ଟା ତୋତେ ଜର ହେଇଗଲା। ନା ଝାଡା।
ଜର ଝାଡା ଦିଟା।
କାଲି ଶିବା ବି ଯାଇଁ ଯିମ ଯାଇନି ବୋଧେ।
ନା ବା ଯାଇନି ତାକୁ କହିଥିଲି ନା ମୁଁ ତାକୁ କହିଦେବି ରମା ଏମତି କଲ କରିଦେଇଥିଲି।
ଆଚ୍ଛା। ଦିଇ ଜଣ ଯାକ ଜିମ୍ ଯାଇନ ଢେର ଦିନ ହେଲା ତିନି ଦିନ ହେଇଗଲା ବୋଧେ।
ହୁଁ ତିନଦିନ ହେଇଗଲା।
ଯିବୁ ନା ଆଉ ନକ ଗଲେ କେମତି ହବ ରେ ବଡି କେମତି ବାହାରିବ ନହେଲେ
ଆସୁଥିଲା ଆସିଥିଲା ସକାଳେ ଆସୁଥିଲା ମର୍ଣିଂ ଆଇଥିଲା।
କିଏ ଅସିବା।
ହୁଁ।
ସିଏ ଆସିଥିଲା ସକାଳୁ ଆଜି ହଁ ଆଜି ତୋ ସହିତ ଆସିଥିଲେ ଜିକି?
ଓୋ ହୋ ଆସୁ ସହିତ।
ସିଏ କାଲି ତାଙ୍କ ବାବା ଗଲେ ଯିଏ କଣ ଡଉଟି ପଳେଇଲେ ରାତିରେ।
ହଁ।
ରାତିରେ ଡଉଟି ପଳେଇଲ ଯେ ଶିବା ଆସିଥିଲା ନେଇ ତାକୁ ଘରକୁ ମୁଁ ସେତେବେଳେ ଥିଲି ତାଙ୍କ ଘରେ ଆଗ ମତେ ଆସିଲେ ଛାଡିଦେଲେ ଛାଡିଦେଲା ପରେ ତା ତା ପରେରେ ଦି ଜଣ ଯାକ ଘରକୁ ଗଲେ ସେମାନେ ଦି ଜଣ ଘରେ ଶୋଇଲେ ସକାଳୁ ଉଠିକି ମୋ ଆମର ଏର ମୋର ରନିଙ୍ଗ ସରିଥିଲାାନି ସେଁ ଯାହା ସା ଆଉନି
ହଁ।
ତା ମୋର ରନିଂ ସରିଥିଲାଣି ତାପରେ ସେମାନୋନେ ଆସିଥିଲେ ଏକ୍ସରସାଇଜ କରୁଥିଲୁ ଆଉ।
ଓ ହୋ ହୋ ହୋ ମୁଁ ଆଇ ବିି ଭାବୁଛି ଦେଖ ରୋଗ ରୋଗ ହଉଛି।
ଖିଆ ପିଆ ଟେ ଠିକ ସେ କର ଏ ସେ କୁଜି ବୁଟ କିଲୋ କେତେ ଅଛି ଏବେ?
କେ ଜାଣି କେତେ ଅଛି। ମୋର୍ ମାସ ସ ଟ ଧରଛ ଆଉ।
ଓହୋ।
ସେଇଟା ଯୋଉ ଖାଉଥିଲେ?
ହଁ ହଁ ହଁ ସେଇଟା ଏକା।
ହ କଣ ଜାଣି କେତେଥିବ ଜାଣିନି।
ସେଇଟା ମୁଁ ରେ ଆଣିଲା ବେଳକୁ ନବେ ଟଙ୍କା ଅଶୀ ଟଙ୍କା ଏମିତି ରହୁଥିଲା।
ଓ ହୋ ହୋ ହୋ।
ସେ ଯୋଉ ସ୍ମଟ ବଜାର ମଝିରେ ଯୋଉ ଅଛି ନାଇକିରେ ସ୍ମାର୍ଟ ବଜାର।
ଓ ହୋ।
ସେଠକୁ ଯାଇକି ଦେଖିଥିଲେ ତ ଅଶୀ ଟଙ୍କା କେତେବେଳେ ପଞ୍ଚାଅଶୀ ଏମିତି ଦେଖୁ
ଓ ହୋ ହୋ ହୋ।
ଠେ ଦୋକାନ ଜାଗାରେ ପଚାରିଲେ ତ କାହାର ଦେଖଉଛି ନବେ କିଏ କହୁଛି। କିଏ।
ହୁଁ ସେମିତି ତ କହୁଛନ୍ତି ଆଉ।
ସେଟ ସିଝେଇକି ଖାଇଲେ ବଢିଆ ଟେଷ୍ଟ ହଉଛି ଆଉ।
ହଁ ସେ ଯେ ଖାଇଲେ ବଢିଆ ହଉଛି। କଣ ଟାଇ ପାଣିରେ ପୁଡେଇକି ରଖିଥା। ପାଣିର ଗୁଡେଇ ବି ରଖିକି ତଥାାଉଛି ଆଉ କଣ।
ମୁଁ ବି ରାତିରେ ବତରଇ ଦଉଛି ସକାଳୁ ରନିଙ୍ଗ ଯାଇକି ଆସିଲା ପରେ ଖାଉଥିଲି ଏବେ ଏବେ ଟିକେସୁ ମତେ ପଇସା ଦେଇନାହାନ୍ତିିକ ଦି ମାସ ହେଲାଣି ଦେଇନାହାନ୍ତା।
ତାହେଲେ ଗୋଟେ ପାଇବୁ ଚାରି ପାଞ୍ଚ ଭଳିଆ । ନଆ
ହଁ ପାଞ୍ଚ ନାଇଁ ଛଅ କେତେ ମୂଳ।
ହ ହୋ ହ ହୋ ହ।
ସେ ପିଲା ଏବେ ପଳେଇବ ମାସେ ମାସେ ତ ନାଇ ଏକରେ ପଳେଇବ ସିଏ ନବୋଦୟ।
ଓ ହୋ ହୋ ହୋ ହୋ।
ସେ ଯେ ନବୋଦୟ ପାଇଥିଲା ନା କି ସେ ପିଲା ଟା।
ହୁଁ।
ତା ବାବା ତାକୁ ମୁଁ କହିଲି ଯେ ସେ ଏମାନଙ୍କୁ ଅଲଗା ପଢେଇବି ଆଉ ସେ ପିଲାକୁ ଅଲଗା ପଢେଇବି କହୁଥିଲି।
ହୁଁ।
ତା ବାବା ହଁ କହିଲେ ଫାଷ୍ଟ ତାପରେ କଣ ଭାବିଲେ ଏକ୍ସଟ୍ରା ପଇସା ନେବ ନା କଣ ଏମତି ଭାବିକି ତାପରେ ନାଇଁ କହିଲେ।
ହୁଁ ସେଇଟା ଏକା ହେଇଥିବ।
ସେଇଟା ପରା ଆହୁରି ଅଲଗା ଟିଉସନ୍ ବି ବୁଝିଥିଲି। ସେମାନେ କହିଲେ ମୁଁ କମ ପଇସା ଦିଆ ହବ ଆଉ ଦେଖେ ଏବେ ସେଭେନ ଷ୍ଟାଣ୍ଡାର୍ଡ ଗୋଟେ ପିଲାକୁ ପଢେଇଗଲେ ତୁ କେତେ ନେଇଥାନ୍ତୁ କହୁନୁ।
ସାତଶ ଆଠଶ।
ସାତଶ ଆଠଶ ଘ ହୋମ ଟ୍ୟୁସନ ଯିବୁ ଆଉ ସା
ଓ ଘର ଟିଉସନ କଥା କହୁଚୁ।
ଘର ଟିଉସନ୍।
ସେଇ ହଜାରେ ପନ୍ଦର ସ ଭଳିଆ।
ଘର ଟିଉସନ ପନ୍ଦ ଦି ହଜାର ତ ମିନିମମ ଏବେ ସେ ଆଶୁତୋଷ ର ଦିଦି ଗୁଡଲି ଦିଦି ଯାଉଛନ୍ତି ଟିଉସନ କରି। ଗୋଟେ ପିଲା ସିକ୍ସ ଷ୍ଟାଣ୍ଡାର୍ଡ ର ଆସଛି ଦି ହଜାର। ଟଙ୍କା ଦଉଛନ୍ତି ତାଙ୍କ।
ଓ ହୋ ହୋ ଇଙ୍ଗଲିଶ ମିଡିଅମ।
ହଁ ସି ବି ଆଦର୍ଶ ପଢଚି ସିି ବି ଏସି ଏକା।
ହୁଁ ହୁଁ ହୁଁ ହୁଁ।
କଣ ହେଇଚି ବହି ଚେଞ୍ଜ ହେଇଚି ପୁ ସବୁ ଗୁଡାକ।
ଓ ହୋ ହୋ ହୋ।
ବେଶୀ ଓ ହୋ ହୋ ହୋ ହନି ଆଚ୍ଛା ବହି ଚେଞ୍ଜ ହେଇଛି ସେମାନଙ୍କର ବହି ଚେଞ୍ଜ ହବାରୁ ଆ ଶିଲାବସ ପୁରା ପୁରି ଚେଞ୍ଜ ହେଇଯାଇଚି ନୂଆ ତାକୁ ପଢେଇବା ପାଇଁ ବହୁତ ଅସୁବିଧା ଆଉ।
ଓ ହୋ ହୋ ହୋ ହଁ।
ଆଗ ପରିକା ଆଉ ଆଗୁରୁ। କଣ କରୁଥିଲି ମୁଁ ବହି ଦେଖୁନଥିଲି କିଛି ନାହିଁ ଡାଇରେକ୍ଟ ଯାଉଥିଲି ବହି ଆଣିକି ସେମାନଙ୍କୁ ପଢେଇ ଦଉଥିଲି ପାଠ ସହଜ ଥିଲା ପିଲା ବି ବୁଝି ପାରୁଥିଲେ ଏବେ କଣ କରୁଛି ବେଶୀ ସେଗୁଡା କଣ ଏ ଯୋଉ ମ୍ୟାଥମେଟିକାଲରେ ହେଲେ ଅଧିକ ଥିଓରି ଦେଇ ଦେଇଚି।
ଓ ହଁ ହଁ। ଆଜି କାଲି ତ ସବୁ ସେମିତି ହଉ
ସେଇଟା ପରା ଆମ ଆମର କ ଆମର ବେଳକୁ କହିଲେ ଏତେ ନଥିଲା ରେ ଏବେ ଏବେ ବେଶୀ ହେଇଚି।
ଓ ହୋ ହୋ ହୋ।
ସେମାନେ ବୁଝି ପାରୁନାହାନ୍ତି ସାର୍ ଏଇଟା ଏମତି ହଉଛି ସେମିତି ହଉଛି ସେଥିପାଇଁ ସେମାନଙ୍କୁ ଆଗୁ ପଢିବା ପୂର୍ବରୁ ମୁଁ ଯାଉଛି ନିଜେ ଗୋଟେ ଅଲଗା ଦେଖୁଚି ଅଲଗା ଦେଖି ସାରଲା ପରେ ତା ଯାଇକି ସାର ଙ୍କୁ ବୁଝେଇବ ଠିକ୍ ସେ।
ଓ ହୋ ହଁ ହଁ। କୋଉଠି ବାହାରେ ବଇଚୁ ବୋଧେ।
ହଁ ଛାତ ଉପରେ ଏକା ବଇଚି ଆଉ ରୁମ ରେ ତ ଠିକ ସେ ପାଉନି ନେଟୱାର୍କ।
ଭାଇ ଗଲେ ଡ୍ୟୁଟି।
ମୋ ଭାଇ ଯାଉଚି କି ଡ୍ୟୁଟି।
ତ ହଉଥିଲି ଆଉ କଣ। କଣ?
ପବନ ସାଉଣ୍ଡ ହଉଛି?
କଣ?
ପବନ ସାଉଣ୍ଡ ହଉଛି କି ମୋର?
ନା କିଛି ସାଉଣ୍ଡ ହଉନି।
ସେତେବେଳେ ସନ୍ଦୀପ ଠାରେରେ କଥା ହେଲା ବେଳକୁ ପବନ ସାଉଣ୍ଡ ହଉଛି କହୁଥିଲେ ସେ।
ନା ନା ଏବେ ନହସ୍ ଫୋସ କିଛି ନାହିଁ।
କାଲି ଆସିବୁ କି ନହେଲେ ଜିମ୍ ଜିମ୍ ନହେଲେ ରନିଙ୍ଗ ଆଇବୁ?
ହଁ ଠିକ ଅଛି ଆଜି କାଲି ଆଇବି ଆଉ।
ଝାଡା ହେଇ ଯାଇଥିଲା କିରେ?
ହଁ ରେ।
ପ୍ରବଳ ଝାଡା। କଣ ଖାଇ କଣ ଖାଇଲ ସେ ତୋତେ ଝାଡା ହେଇଗଲା?
କେଜାଣି ଚିକେନ ଫିକେନ ତ ଖାଇଥିଲେି ସେତେବେଳେ ବାହାରେ ବସିକି ଖାଇଥିଲି।
ହୁଁ। ସେଟା ଏକା ତ ଅସୁବିଧା କରିଦଉଛି ଆଉ।
ହ।
ଚିକେନ ସକାଳୁ ଯୋଉ ଡାଇଟ୍ ଟା ରହୁଛି ସେ ଡାଇଟ୍ ଟା ଠିକ କରିବା ଦରକାର।
ଖିନି ବେଳେ ଖାଇଥିଲି ରେ।
ଓହୋ। ପାଣି କେତେ ପିଉଛୁ?
ଯଥେଷ୍ଟ।
ତ କେତେ ହେଟେ ବି? ତିନ ଚାରି?
ତିନି।
ଏ ଭାଇ ବେଶୀ ପାଣି ପିଇଲେ କଣ ହଉଛି କିଏ ସେ ପନ୍ଦର ମିନିଟ ଦଶ ମିନିଟ୍ ଥରେ ଲେଖା ଏକ ଆଉଥିବ କହୁନୁ।
ସେଇଟା ତ।
ଦଶ ଥର ପନ୍ଦର ଥର ଏକ ଗଲା ବଳୁ ବିଜାର ଲାଗିଯାଉଛି ଏପଟେ।
ଟେନସନ ଏଇଆଡ଼ ଆଉ ଉଠ ଆଉ। ତ।
ସେଥିପାଇଁ ମୁଁ ହେଲେ ଯେତେବେଳେ ଶୋଷ ଲାଗୁଛି ସେତେବେଳେ ଭଲରେ ଟିକେ ପିଇ ଦଉଛି।
ଏବେ ଶୋସ ଲାଗୁନାହିଁ ଜିମ୍ ଗଲେ ଶୋସ ଲାଗିବ।
ହଁ ହେବି ଯେତେବେଳକୁ ଅଧିକ ଯେତେବେଳକୁ କରିଦବ ସେତେବେଳକୁ ସେଇଠୁ କିଏଆରେ ଆସୁନାହାନ୍ତି କି ତମର ତମେ ଦୁଇ ଜଣ ଯାକ ଆଉଚ।
ହଁ ଆଉ କୋଡିଏ ତାରିଖରୁ ନୂଆ ପିଲା ଦେଇଟା ଏବେ କହୁଥିଲେ ଚ। କେ ଜଣେ ଆଇିବେ କି ନାଇଁ ମୁଁ
ଓ କେତେ ନେଉଛି କି? ପାଞ୍ଚଶହ
ଆଉ ଷ୍ଟାର୍ଟିଂ ଯେତେବେଳେ ଫାଷ୍ଟ ଯେତେବେଳେ ତମେ ଯାଇଥିଲ ସେତେବେଳେ କେତେ ନେଲା?
ଆରେ ସିଏ ଇଏ ଏ ଜଏନିଙ୍ଗ ଫିସ୍ କିଛି ନଉନି ଦି ମାସର ଆଡ଼ଭାନ୍ସ ନଉଛି। ମୁଁ ଗୋଟା ମାସରେ ଦେଇଛି ନାଇଁ। ପଇସା ହଲେ। ଦୁଇଟା ମାସର ଦେବି।
ସେ ଠିକ ସେଠରେ ଦେଖୁଛି ତ?
ହ।
ଆରେ ସେ କଣ ଏଟା କଣ କଣ ଜିତିଛି କି ରେ?
ହଁ?
କଣ କଣ ଜିତଛି ଘରେ ସବୁ ଯେତିକି ସବୁ ଜିତବାର ଏକା ରଖିଛି ବୋଲି
ସେ ବେଶ ଇଞ୍ଜେକ୍ସନ ହେଇଗୁଡା ସ ହଉଛି ଷ୍ଟେଇରଡ ଗୁଡା ଟେରଏଡ ହେଲେ ନେଉଛି ନା କଣ ପରା କୁଆଡେ ମୋବାଇଲ ରଖି କଥା ଶୁଭୁ ନହିଁ ତର
ଓହ। ନାଇଁରେ ଭାଇ ସେଥିପାଇଁ କିଛି ଖାଇ ନାହିଁ ତାମକୁ ବ୍ରସ୍ କରିକି କ ବଇଥିଲି ଘରେ ତ ଯାହା ଖାଇବା ଛାଡେ ଛାଡେ ପଖାଳ ଖା ନହେଲେ କିଛି ନାହି।
ଆଜି କଣ ରୁଷେଇ କରୁଛି।
କଣ ହବ ଟିକେ ଆଜି ଭାତ ଡାଲି ଟିକେ କରିବା ଆଉ କଣ ଭାଇ ପରିବା ଧରିକି ଆଇଛି ସେଟା ଦେଖ ତରକାରୀ କଲେ କରିବେ ନହେଲେ ଭଜା କରିବ।
ଓ ହୁଁ ହୁଁ ହୁଁ ହୁଁ।
ସକାଳୁ ଏକ ଖାଇବାଟା ଡାଇଟ୍ ଟା ଠିକ ହଉନାହିଁ ତ ସେଥିଲାଗି ଦେହ ଶୁଖି ଯାଉଛି ଆମର ହେଲା।
ହଁ ପରା।
ଶିବା ଦେଖୁଛୁା ଝଡୁନାହିଁ ସେ।
ସେଇ ଝଡ଼ୁନି।
ମୋ ଲୟର ଯୋଉ ଯେତିକି ଅଛି ଚର୍ବି ଗୁଡାକ ସେଗୁଡାକ କମୁନାହିଁ କମୁନାହିଁ କହୁଛି ଖାଲି ଆସଛି ବେଲି ମାର କହିଲେ ଆସୁଛି ନାଇଁରେ ଭାଇ ବଥା ହଉଛି। ଏବେ ହେଇଗଲାରେ କେତେଟା ଫୁଲ ଅଫ ପାରୁଛୁ କି ମାରି?
ପୁଲ ଅଫ ମୁ ହାଫ ହଫ କର ଯେ ଆଠଟା ନଅଟା ହେଇଯାଉଛି ଫୁଲ ପାରୁନି।
ହଁ ହଁ। ସିଏ ମାରୁଛି ରେ ପାଞ୍ଚଟା ତ ଇଜିଲି ମାରୁଛି।
ହୁଁ ସିଅ ମାରୁଛି ପାଞ୍ଚଟା ଆରାମସେ ମାରୁଛି।
ହଁ। ମୁଁ ତ ଆଜି ପାରିଲି ନାଇ ବ ଠିକ ମାରି
ସେମିତି ତ ଲାଗୁଛି ଆଉ କଣ
ସେ ମସଲ ପାରୁଛୁ ନା ନାଇଁ? ମସଲ ଗୋଟା ଆରେ ସେ ଯୋଉ ପୁରା ପକୁୁରା ଗକୁଠେଉଦ ତଳ ପୁଲ ମାରିଲ ପରେ
ନା ନା ସେଇଟା ନା ସେଇଟା ସୁ ଅଧଟା କହୁଛ ତ ଅଧା ମାରୁଛି ବୋଲି ଆଉ ଏଇଟା ପୁରା କେି ମାରିବି
ହ ମୋର ହେଇଯାଉଛିରେ ପାଞ୍ଚଟା ପାରୁ ଯେମଁ
ହେଲାାରେ ଝିଅ ମାନେ ପୁରା ଫିତାା ହବ।
ଓୁ।
ହସତେ କାନା ହୁା କରିଦବେ ତା ତଠେ
କଟି ଆଗରେ
ରେ ହଁ କାଟେ ର ତାପରେ ମୁଁ କରୁଛି ର ୟା ପରେ
ହଁ ଟିକେ ରହୁ ଦି ମିନିଟ୍ ଛାଡିକ କଲ୍ୁ ତ ମୁଁ ଭାଇ କଲ୍ କରିଦେ କଣ
ହ ହୋ ହୋ ହୋ।